ନମସ୍କାର ଭାଇ।
ହଁ କେମିତି ଅଛ?
ଭଲ ଅଛି।
କଣ କହୁଛନ୍ତି?
ବସିଥିଲି ଆଉ।
ଖ ଆପଣ ପୁର ଭଏସ କ୍ର କୁହନ୍ତୁ ଯାହାବଡ କହିବେ। ଠିକ୍ ଅଛି।
ଠିକ୍ ଅଛି।
ଆପଣଙ୍କ ଘରଟା କୋଉଠି?
ମୋ ଘର ଏଇ ପୁରୀରେ।
ପୁର କହୁହଜୋଗା?
ପୁରୀ ଗୋପାଳପୁର।
ଓହୋ ଆପଣଙ୍କ ଗୋପାଳପୁରରେ ଭଲ ଜାଗା କିଛି ଅଛି?
ହଁ ଅଛି।
କହୁନାହାନ୍ତି କଣ ଜାଗା ଭଲ ଅଛି?
କୁ କଣ ଜାଗା କିଣିବେ କି?
ନାଇଁ ଜାଗା କିଣିବୁନ ଆଉ ଜାଗା କିଣିବା ଉପରେ ଅଛି। ଆମ ଜାଗା ଘର ଦେଖ ଦରକାର ତ।
ଭଲ ଜାଗା ମାନେ କିଣଛି କେତେ ଜାଗା ଖାଲି ଜାଗା ନା ଫାଙ୍କା ଜାଗା ନା ଘର ଥିବା ଜାଗା।
ଘର ପାଇଁ ରହିବା ପାଇଁ ପୁରୀ ଯେହତ ପୁରୀଞ୍ଜ ବିଶ୍ଵ ପ୍ରସିଦ୍ଧ ଜାଗା। ସୁ ଜଗନ୍ନାଥ ବାସ କରୁଛନ୍ତି ଆଉ ଆମେ ଜଗନ୍ନାଥ ପାଖରେ ରହିବାକୁ ଚାହୁଁଛୁ। ଆଉ ସେଥିପାଇଁ ଯ ଛୋଟ ଜାଗା ଖଣ୍ଡ ଦରକାର ଜଗନ୍ନାଥଙ୍କ ପାଖରେ।
ହଁ ମିଳିବ।
ହଁ ମିଳିବ ଦି ଟିକେ ଜଣେଇବେ ଟିକେ।
ହଁ ଜଣେଇବୁ ଆଉ।
ଆପଣ କଣ ଖାଇଥିଲେ?
ଭାତ ଖାଇଥିଲି ତରକାରୀ ପକାରୀ ହେଇଥିଲା ଖାଇଥିଲି ଆଉ।
ଅ ହଁ ଆପଣ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି ଆପଣଙ୍କର।
ହଁ ମୋ ହଁ ମୋ ଦେହ ଭଲ ଅଛି ଯିଅ ଜର ଟିକେ ହେଇଥିଲା କାଲି ହଁ ଆଜି ଟିକେ ଭଲ ଅଛି ଆଉ
ଆଉ ମେଡିସିନ ଖାଇଲଣି।
ହଁ ହଁ ଔଷଧ ଖାଇଛି।
ହଁ ହଉ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଆମ୍ଭ ର ଘରେ ବାପା ଅଛନ୍ତି ମା ଅଛନ୍ତି ଭାଇ ଭଉଣୀ। ଭଉଣୀ ବିଭାହ ହେଇ ଯାଇଛନ୍ତି ଆଉ ଗୋଟେ ଭଉଣୀ। ଘରେ ପାଠ ପଢୁଛନ୍ତି। ଆଉ ଭାଇ ବି ପାଠ ପଢୁଛନ୍ତି ମୁଁ ଏମତି ଛୋ ଛୋଟୋ ମୋଟ ଚାକିରି ଖଣ୍ଡେ କରିଛି। ଆଉ ଆପଣ କଣ କହୁଛନ୍ତି।
ମୁଁ ଏମିତି ବସିଥିଲି କଥା ହଉଛି ଆପଣଙ୍କ ସାଙ୍ଗରେ ଆଉ।
ଆପଣ କିଛି ଚାକିରି ଫକିରି କରୁଛନ୍ତି ନାେଲେ କଣ କରନ୍ତି
ନାଇଁ ମ କାମ କରୁଛୁ।
କି କାମ କରନ୍ତି।
ଏଇ ଦିନ ମଜୁରୀ କାମ କରୁଛୁ ଆଉ।
କଣ ଦିନ ମଜୁରୀ କାମ କରଛନ୍ତି ଆପଣ ହେଲା ଘର ଫର କାମ ହୁଏ। ସେଥିରେ କାମ କରି ଯାଆନ୍ତି।
ହଁ ଯାଇ।
ହଁ ଦିନକୁ କେତେ କଣ ଦଅନ୍ତି।
ଦିନକୁ ଛଅଶ ପଚାଶ ଦିଅନ୍ତି।
ଖାଇବାକୁ ଦିଅନ୍ତି ନା ଖାଇବାକୁ ଦିଅନ୍ତି। ଆପଣଙ୍କ ଖାଇବାକୁ ରାନ୍ଧିକି ନେଇକି ଯାଆନ୍ତି।
ନାଇଁ ଘରକୁ ଆସିିକି ଖାଇଏ ଆଉ।
ହଁ ଆପଣ ଏତେ ଖରାରେ ଘରକୁ ଆସିକି ଖାଇକି ପଣି ଯିବେ କାମକୁ।
ହଁ ଯିବାକୁ ପଡିବ କାମ କରିବାକୁ ପଡିବ ପଇସା ମିଳିବ।
ଆପଣ ଏଇ ପ୍ ଆପଣ ଏଇ ଏଇଥିରେ କଥା ହୁଅନ୍ତୁ ଆପଣଙ୍କୁ। ବହୁତ ସାହାଯ୍ୟ ସହଯୋଗ ମିଳିବ ଆପଣଙ୍କୁ ଆଉ ଯେହେତୁ ଆପଣଙ୍କ ଦିନ କାମ ଖୁସିରେ କାମ କରନ୍ତି ଆପଣଙ୍କୁ କିଛି ସାହାଯ୍ୟ ମିଳିବ ମତେ କିଛି ସାହାଯ୍ୟ ମିଳିବ ଆଉ ଆମ ଉଁ କିଛି ଆମର ଉନ୍ନତି ହବ।
ହଁ ଭାଇ ଧନ୍ୟବାଦ ଭାଇ ହଁ ଭାଇ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଆମ ଘରେ ଅଛୁ ବାପା ବୋଉ ଭାଇ ଭଉଣୀ ସବୁ ଅଛୁ।
ହଁ ଆପଣଙ୍କ ଭାଇ କଣ କରନ୍ତି।
ଆମ ଭାଇ ପାଠ ପଢୁଚି ମୁଁ ସାନ ଭାଇ।
କଣ କ ପାଠ ପଢନ୍ତି କି ପାଠ ପଢୁ
ପାଠ ପଢନ୍ତି ଇଲେ
ସ୍କୁଲ କଲେ ସ୍କୁଲରେ ପଢୁଛନ୍ତି କଲେଜ ରେ ପଢୁଛନ୍ତି।
ଆାଇଁ ସେ ବିଟେକ କରୁଛି।
ଅ ହଁ ହଁ ବାପା କଣ କରନ୍ତି?
ବାପା ଏମିତି ଗାଁ କାମ କରନ୍ତି।
କଣ ଦିନ ମଜୁରୀ କାମ କରନ୍ତି।
ହଁ।
ଆଉ ମା ଘରେ କାମ କରନ୍ତି।
ହଁ।
ଆଉ ଆପଣଙ୍କ ଭଉଣୀଙ୍କ ବିବାହ ସରିଛି।
ହଁ ସରି ଯାଇଛି।
ଅ ହଁ କେବେ ବିବାହ ହେଲା।
ହଁ ଦି ବର୍ଷ ହେଇଗଲା।
ହଁ ହଁ ଆପଣଙ୍କ କିଏ ଭଣଜା ଭାଣିଜିୀ କିଛି ହେଲାନ୍ତି ନା କିଛି ହେଇନାହାନ୍ତି?
ହଁ ଭାଣିଜୀ ଅଛି।
ହଁ ଆପଣ ଭାଣିଜୀ କେତେ ବଡ ହେଲାଣି ଟି କହିବେ କି?
ହଁ ସିଏ ବି ଗୋଟେ ବର୍ଷ ମୁଁ ହେଲାଣି।
ହଁ। ହଁ ଆ ଯଦି କଲ୍ କିଛି ଆସେ ଆପଣ କଲ୍ ରିସିଭ୍ କରିବେନି ଯିଏ ହେ ଏଇ ଟାଇ କଥା ହେଲା ଟାଇମ୍ ରେ। ଠିକ ଅଛି। ଆପ ରେ ଆପଣ କଥା ହେଲା ଟାଇମ ରେ ଆପଣ ଯିଏ କଲ୍ କରିବ କି ମେସେଜ୍ କରିବେ ପଣ କଥା ହେଲା ଆଭଏଡ କରିବେ ଆପ ନା କଥାଏକନ କରିବେ କଥା ହେବେ ନାଇଁ ଠିକ ଅଛି।
ଠିକ୍ ଅଛି।
ହଁ।
ଆଉ ଆପଣ କଣ ଖାଇସାରିଲଣି?
ଆଜ୍ଞା।
ଆପଣ ଖାଇସାରିଲଣି?
ନାଇଁ ଖାଇନି ଏବେ ଖାଇକି ଘରୁରୁ ଘରକୁ ଯିବୁ ଭଡା ଘର ରହୁଛୁ ଭଡା ଘରକୁ ଯିବୁ।
ଏବେ କୋଉଠି ଅଛନ୍ତି କି?
ଆପଣ ଅ-ଅ-ଅ ଆମ ଅଛୁ କାକଟପୁରରେ। କାକଟପୁ ଆଜ୍ଞା କାକଟପୁରରେ ମୁଁ କାମ କରେ।
କଣ କାମ କରନ୍ତି?
କାମ କଣ ଦୋକାନ ଘର ଦୋକାନ କାମ ଅଛି ସେ ଦୋକାନ କାମ କରେ ଆଉ। ନିଜ ଦୋକାନ ଗୋଟେ କରିଛି ସେ ଦୋକାନରେ କାମ କରେ ଆଉ।
ଦୋକାନ କୋଉ ଦୋକାନରେ କାମ କରନ୍ତି?
ନାଁ କଉ ଦୋକାନ ଦୋ ଦୋକାନ ଟା ହଉଛି ମୋର ଦୋକାନ ଟା ମୋର ମୁଁ ଘଂ ଭଡା ନେଇକି ରହୁଛି। ଆଉ ଦୋକାନ ଚଲଉଛି ଆଉ। ଯେହେତୁ ଘର ଆମର ପାଖରେ ସେଇଠାରୁ ଆଉ ପାଖରେ ଟିକେ ଦୂର ରହୁଛି ଅଠର କିଲୋମିଟର ରହୁଛି ସେଥିପାଇଁ ଯି ଯିବା ଆସିବା ପାଇଁ ଟିକେ ଅସୁବିଧା ହଉଛି। ସେଥିପାଇଁ ଟିକେ ରହିଯାଉଛି ଏଠି ରହିଯାଏ କେତେବେଳେ କେମିତି ଘରକୁ ଯାଏ। ଠିକ୍ ଅଛି।
ଠିକ୍ ଅଛି ଆପଣଙ୍କ ଦୋକାନ ନାଁ କଣ?
ମା ଲକ୍ଷ୍ମୀ ଷ୍ଟୋର।
ଆପଣଙ୍କ ନାଁ କଣ?
ମୋ ନାଁ ହଉଛି ମାନସ ରଞ୍ଜନ ଦାସ।
ଲକ୍ଷ୍ମୀ ଷ୍ଟୋର କାଇଁ ରଖିଲେ?
ହେଲା ମା ମାଆଙ୍କ ଲକ୍ଷ୍ମୀଲା ଯେହେତୁ ଆମର ମୁଁ ଗୋଟେ ଗ୍ରୋସରୀ ଷ୍ଟୋର କରିଛି ଯେତୁ ଯେହେତୁ ହେଲା ଲକ୍ଷ୍ମୀ ମା ହଉଛି ଆମର ପୁଜିଲା ସବୁରି ମୂଳରେ ଇଏ ସେଥିପାଇଁ ମା ମା ଲକ୍ଷ୍ମୀ ନାଁରେ ମୋ ଲକ୍ଷ୍ମୀ ଷ୍ଟୋର ରଖିଛି ଆଉ।
କଣ କଣ ଚାଷବାସ କିଛି କରନ୍ତିନି?
ହଁ ମୋ ବାପା ଚାଷ କରନ୍ତି। ମୁଁ କେତେବେଳେ ଚାଷ ବାସ କରେ। ଉଁ ଲା ଆଗୁରୁ ଚାଷ ବାସ କରୁଥିଲେ ଏବେ ଚାଷ କରୁନି। ତଥାପି ଦେଖା ଘରକୁ ଗଲେ ଚାଷ ବାସ କରେ। ଆପଣ ଚାଷ ଆସେ?
କଣ କଣ ଚାଷ ବାସ କରନ୍ତି?
ଧାନ ଚାଷ କରି ମୁଗ, ବିରି, କୋଳଥ ପିଆଜ ଲଗାଉ ଆଳୁ ଲଗେଇ ମୁଁ ଲଗେଇଛି। ଆଉ ସୋରିଷ ବୁଣା ହୁଏ। ଆଉ ଏମିତି କାମ ହୁଏ ଆଉ।
ହ ବିକା ବିକି କରନ୍ତି ନା ନାଇଁ?
ନାଇ ବିକ୍ରି ଆମେ ବ ଯେହେତୁ, ଆମ ଚାଷୀ ବନ୍ଦୀ ଲୋକ ଘରର ଲୋକ - ସେ ସେଥିପାଇଁ ଆମେ ବିକା ବିକିକି କରୁ। ନହେଲେ ହବନି ନା -
କେତେ ଟଙ୍କାର ତଥାପି କେତେ ଟଙ୍କା ଲାଗ କେତେ ତଥାପ ବିକା ବିକି କରନ୍ତି?
ଏବେ ମୁଁ ଖରା ଦିନ ଧାନ କରିଥିଲି। ଚାଳିଶ ହଜାର ଟଙ୍କା ବିକିଥିଲି ଧାନ।
ଓଁ ହଁ
କାହିଁକି ନା ହେଲା ଧାନ ହେଇଥିଲା - ତିରିଶ ବସ୍ତା ହେଇଥିଲା ତିରିଶ ବତିଶ ବସ୍ତା ହେଇଥିଲା। ଆଉ ତ ସେ ପଇଁତିରିଶ ଚାଳିଶ ହଜାର ଟଙ୍କା ହେଇଥିଲା ଆଉ।
କେତେ ଡିସିିମିଲି ଚାଷ କରିଥିଲେ? କେତେ ଡିସିମିଲି ଚାଷ କରିଥିଲେ?
କେତେ ଡିସିିମିଲି ନୁଅ କେତେ ଗୁଣ୍ଠ ଏଇଟା କୁହନ୍ତି? ଠିକ୍ ଅଛି। ଆଉ ଡିସମିଲ୍ ଚାଷ କଲା ବେଳକୁ ନା ବହୁତ କମ୍। ଗୁଣ୍ଠ ମୁଁ ଏଇଟା ଆମର କରିଥିଲୁ। ପଚାଶ ଗୁ ଗୁଣ୍ଠ କରିଥିଲୁ। ମାନେ ଦି ଏକର ଚାଷ ବିଲକୁ ଚାଷ କରିଥିଲୁ।
ହଁ ଦି ଏକର ଆପଣଙ୍କର ଜାଗା ଅଛି ନା।
ଆଜ୍ଞା ଯେହେତୁ ଧାନ ଭଲ ହେଲାନି ଷାଠିଏ ସତୁରି ବସ୍ତା ହବା କଥା। ଏବେ ଧାନ ଭଲ ହେଲାନି ସେଥିପାଇଁ। ଚାଳିଶ ତିରିଶ ତିରିଶ ପଇଁତିରିଶ ବସ୍ତା ଧାନ ହେଲା ଆଉ। ଧାନ ପୋକ ଆମର ପୋକ ଗୋଟେ ଅଛନ୍ତି। ସେଇ ପୋକ ଲାଗିଲେ ନାଁ ମୁଁ ଗଣ୍ଠି ପୋକ। ପୋକ ଗଣ୍ଠି ମରା ପୋକ ଗଣ୍ଠି ମରା ପୋକ ଲାଗିଲେ ସେଥିପାଇଁ ଧାନ ଖରାପ ହେଇଗଲା। ବହୁତ ପଇସା ଖର୍ଚ୍ଚ ହେଇଥିଲା। କି- କିଛି ମୁଲ୍ୟ ରହିଲାନି ଭଲ ଲାଗୁନି ଯାହା ତ କରିଛି। ଚାଷୀ ଆମେ। ବିଲ ଅଛି। ଆଉ କଣ କରିବୁ? ଏତେ କଷ୍ଟ ହେଲେ ବି କରିବାକୁ ପଡିବ।
ଆପଣ ଆପଣ ୟାପରେ କେତେ? ସେ।
ଆଜ୍ଞା।
ଆପଣ ୟାପରେ କେତେ ଦିନ ହେବ କଥା ହେଲଣି?
ଆପଣଙ୍କୁ ଏଇଥିରେ ମୁଁ ପର୍ସନାଲ କହିଦେବି ଏଥିରେ କହିବାକୁ ମନା କରିଛନ୍ତି। ଯେହେତୁ ଏ ବିଷୟରେ କିଛି ନା ଆପ ବିଷୟରେ କିଛି କଥା। ତା ଏବେ ମୁଁ ଆପଣଙ୍କୁ କହିବି। ଠିକ୍ ଅଛି। ଆପଣ ଯାହା। ସୁବିଧା ଅସୁବିଧା ଅଛି ମତେ ଜଣେଇବି। ମୁଁ ଆପଣଙ୍କୁ କ୍ଲିୟର ବୁ ବୁଝେଇଦେବି। ଆଉ। ଆ ବିଷୟରେ କିଛି ଆମର ହେ କିଛି ଆଲୋଚନା ନ କଲେ ଭଲ ହୁଅନ୍ତା ଏଇ ବିଷୟରେ ଆମର ଯାହା ଅସୁବିଧା ସୁବିଧା- ଏବେ ଆମେ ଭିତରେ କଥାବାର୍ତ୍ତା ହେଇପାରିବା ଠିକ ଅଛି।
ଠିକ୍ ଅଛି।
ଆଉ ଆପଣ ଏବେ କାମ ଆଜ୍ଞା।
ଆପଣ କଣ ଖାଇଥିଲେ ଆଜି?
ଏବେ ଆମର ଟିକି ବ୍ଲାକ୍ ଚା ପିଇଥିଲି। ଆଉ ଏବେ କଣ ଟିକେ ଖାଇକି ପଳେଇବି ଆଉ।
ବ୍ଲାକ୍ ଚା ନା ରେଡ ଚ ନା ବ୍ଲୁ ଚା?
ବ୍ଲାକ୍ ଚା। ଆପଣ ଯୋଉ ବ୍ଲାକ୍ ଚା। କିଛି କ୍ଷୀର ପଡେନି। ସବୁ ପଡିବ କ୍ଷୀର ପଡିବନି।
କ୍ଷୀର ପଡିବନି କ୍ଷୀ କ୍ଷୀର ଚାହା ଟା ସବୁଠୁ ଭଲ। ମୁଁ କଇଲି କ୍ଷୀର ଚାହା ଟା ସବୁଠୁ ଭଲ।
ଭଲ ସେ ଦେଇ-କ୍ଷୀର ଆଜି ପୋ କ୍ଷୀର କରିନଥିଲି। ଏଇ ବ୍ଲାକ୍ ଚା ଟିକେ ପିଇଥିଲି। ଯେହେତୁ ଏବେ ଟାଇମ୍ ସମୟ ହେଇଗଲାଣି ଆମର। ଭାଇ ମୁଁ ଆପଣଙ୍କୁ ପରେ କଥା ହେବି। ଠିକ୍ ଅଛି।
ଠିକ୍ ଅଛି।
ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ।
ଆଉ ଆପଣ ଖୁସି ରୁହନ୍ତୁ। ଆପଣଙ୍କ ସଅ କଥା ହେଇ ଭଲ ଲାଗିଲା।
ମତେ ବି ମତେ ବି ଭଲ ଲାଗିଲା ଆପଣ ସା କଥା ହେଇକି।
ହଁ ଆଉ ଆଉ କେବେ ସମୟ ହେଲେ ଆପଣଙ୍କ ସହିତ କଥା ହେବା ପାଇଁ ମୁଁ ଚେଷ୍ଟା କରିିବି। ଠିକ୍ ଅଛି।
ଠିକ୍ ଅଛି ଭାଇ। ଠିକ୍ ଅଛି। ଜୟ ଜଗନ୍ନାଥ।